ହାଲୋ।
ହୁଁ କଣ କରୁଚନ୍ତି ଆପଣ?
ହୁଁ ବସ୍ଚି।
ଉଁ ଘରେ ସବୁ କେମିତି ଅଛନ୍ତି?
ହଁ ଭଲ।
ଆଉ ତମ ଦେହ ଭଲ ଅଛି?
ହଁ। ଆପଣ କେମିତି ଅଛନ୍ତି?
ଆଉ ଆଜିର ଟପିକ ଆଁ ହଁ-ହଁ ଆମର ବି ସମସ୍ତେ ଭଲ ଅଛନ୍ତି। ଆଉ ଆଁ କଣ ଯେ ଟପିକ୍ ଉପୁରୁକୁ ଯି
ହଁ।
ଆଜିର ଟପିକ୍ ଉପୁରୁ ଯିବା ଆଜିର ଟ ଟପିକ୍ ହଉଚି ରଥଯାତ୍ରା।
ହଁ ରଥଯାତ୍ରା ବିଷୟରେ କଥା ହବା।
ରଥଯାତ୍ରା ମୁଁ କହୁଛି ଶୁଣନ୍ତୁ ହେଲା, ଆପଣ
ହଁ କୁହନ୍ତୁ।
ରଥଯାତ୍ରା ବିଷୟରେ କହୁଚି ଶୁଣନ୍ତୁ।
ହଁ।
ଜଗତର ନାଥ ଶ୍ରୀ ଜଗନ୍ନାଥ ତାଙ୍କ ପାଇଁ ବାର ମାସରେ ତେର ପର୍ବ। ବାର ମାସରେ ତେର ପର୍ବ ପାଳନ କରାହଉଛି ନା ନାଇଁ?
ହଁ କରାହଉଚି।
ଆଉ ରଥଯାତ୍ରା ଟା ତ ପ୍ରତିବର୍ଷ ଆଷାଢ ମାସ ଶୁ ଶୁକ୍ଳ ଦ୍ୱିତୀୟା ତିଥିରେ ପଡିଥାଏ ରଥଯାତ୍ରା ଟା। ଆଉ ଏହି ଦିନରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଆଉ ଦେବୀ ସୁ ସୁଭଦ୍ରା ତିନୋଟି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି, ଏଇଟା ତ ନର୍ମାଲି ଜାଣିଥିବେ ଆପଣ।
ମେ ଜାଣି
ଆଉ ରଥଯାତ୍ରା ତ ବିଶ୍ଵ ପ୍ରସିଦ୍ଧ। ତମର ସେଇଠି କୋଉଠି ରଥଯାତ୍ରା ହଉଚି କି?
ହଁ ଆମର ଖଲିିକୋଟରେ ହିଁ ହୁଏ।
ଉଁ। ପୁରୀରେ ତ ଫେମସ୍ ରଥଯାତ୍ରା, ଖୋଲିକୋଟ୍ ହଁ ଖ କହିବାକୁ ଗଲେ ଖୋଲିକୋଟରେ ହେଲେ ବି ସେମିତି ଫେମସ୍।
ହୁଁ ଖଲିକୋଟ୍ ମନ୍ଦିର ମାନେ ସେଖେଣ୍ଡ ରେ ଆସୁଛି ମାନେ ସବୁଠୁ ବଡ ମନ୍ଦିର ଭାବେ।
ଆଉ ଏହା ଓଡିଶା ବ୍ୟତୀତ ସାରା ଭାରତ ଓ ପୃଥିବୀରେ ତ ଅଧିକ ଦେଶରେ ହିଁ ଏ ପର୍ବ ପାଳନ କରାଯାଇଥାଏ। ଚାରିଆଡେ ତ ପାଳନ କରାଯାଏ ଏଇଡା। ଆ ଏଇଡ଼ା ପ୍ରତିିବର୍ଷ ବୈଶାଖ ବୈଶାଖ ମାସ ଶୁକ୍ଲ ତିଥିଆରେ ଅକ୍ଷୟତୃତୀୟ ଠାରୁ ରଥ ନିର୍ମାଣ କରାଯାଏ। ଯୋଉ ରଥ ନିର୍ମାଣ ଯୋଉ କାଠ ଯୋଉ ରଥ ଯୋଉ ବନାଯାଏ। ଆଉ ରଥଯାତ୍ରା ପୂର୍ବ ସନ୍ଧ୍ୟାରେ ରଥ ପ୍ରସ୍ତୁତ ହୁଏ। ପ୍ରସ୍ତୁତ ହେଇ ବଡ ଦାଣ୍ଡରେ ନେଇ ରଖାଯାଏ ତାକୁ ରଥକୁ। ଆଉ ଗୁଣ୍ଡିଚା ଯାତ୍ରା ଦିନ ରଥ ସବୁ ସଜାଯାଏ।
ମାନେ ଆପଣଙ୍କ ସେପଟେ ବି ରଥଯାତ୍ରା ହୁଏ।
ହଁ ଆମର ଇଆଡେ ପୁରୀ ଆଡେ ହେଲେ ରଥଯାତ୍ରା ହୁଏ।
ମାନେ କେମିତି ଅନୁଭବ କରୁଛନ୍ତି। ମାନେ ରଥଯାତ୍ରରେ ତମେ କେମିତି ଅନୁଭବ କରୁଛ ଫିଲିଙ୍ଗସ?
ଫିଲିଙ୍ଗସ ତ ଗୁଡ ଥାଏ ସବୁ ଭଲ ଥାଏ। ମଜା ଲାଗେ।
ମାନେ ଆ ଆପଣ କେବେ ମାନେ ରଥ ଟାଣିଛନ୍ତି?
ରଥ ହଁ ଟାଣିଛିି ଏଠି ତ ସେଥିପାଇଁ ଟାଣିବାଟା ହେଇଲି ସହଜ ନୁହଁ ଖାଲି ଏମିତି ଯାଇକି ଛୁଇଁକି ଆସିଛି ଦଉଡି।
ହଁ
ଆଉ ବଳଭଦ୍ରଙ୍କର ହୁଁ ବଳଭଦ୍ରଙ୍କର ରଥ ନାମ ଜାଣିଛ?
ରଥ ନାମ
ହଉ ମୁଁ କହିଦଉଛି ମୁଁ କହିଦଉଛି। ବଳଭଦ୍ରଙ୍କ ରଥ ନାମ ହଉଛି ତାଳ ଧ୍ୱଜ ଆଉ ଆଉ ସୁଭଦ୍ରାଙ୍କର ରଥମ ନାମ ହଉଛି ଦେବଦଳନ।
ହଁ
ଆଉ ଜଗନ୍ନାଥଙ୍କର ତ ଜାଣିଥିବେ ରଥଙ୍କ ନାମ ନନ୍ଦିଘୋଷ।
ନନ୍ଦି ଘୋଷ ହଁ।
ହୁଁ ସକାଳୁ ପହଣ୍ଡି ବିଜେ ହୋଇ ଦେବତା ମାନଙ୍କୁ ସକାଳୁ ପହଣ୍ଡି ବି ଦୁଇ ଦେବତା ମାନଙ୍କୁ ରଥରେ ବସା ଯାଇଥାଏ ମାନେ ସକାଳୁ ସକାଳୁ ଆଣିକି ରଥରେ ଆଣିକରି ମାହାପୁରୁ ତିନି ଜଣ ଯାକୁ ବସା ହେଇ ଯାଇଥାଏ।
ହଁ
ଏହା ପରେ। ଯୋଉ ରାଜା ଯିଏ ରାଜା ଆସି ଯୋଉ ଛେରା ପହଁରା ଯୋଉ କରନ୍ତି। ପହଁରା ଯୋଉ ପହଁରନ୍ତି ସେଇଠି ଯୋଉ ରଥରେ।
ହଁ ସୁନା ପହଁରାରେ, ମାନେ ପହଁରନ୍ତି ମାନେ।
ହଁ
ଆପଣ ଏ କେବେ ଦୃଶ୍ୟଟା ଦେଖିଛନ୍ତି
ହୁଁ ହଁ ଏଇନି ଲାଇଭରେ ଦେଖିଛି
ଓ ମାନେ ରିଲ ଲାଇଫରେ କେବେ ଦେଖିନାହାନ୍ତି ନାଇଁ
ନାଇଁ ନାଇଁ ଆଉ ସେ କାମ ସରିଲେ ଛେରା ପହଁରା କରି ସାରିଲା ପରେ ଯାଇକରି ଦୌଡି ସବୁ ଲଗା ଯାଇ ଯାଏଁ ତୁଆ ପାଇଁ
ହଁ ହଁ
ତାପରେ ଲ
ଲ
ଲକ୍ଷ ଲକ୍ଷ ଲୋକ ଦୌଡ଼ି ଧରି ରଥ ଟାଣିଥାନ୍ତି
ଆଜି
ସନ୍ଧ୍ୟା ପୂର୍ବରୁ ରଥ ଗୁଡିକ ଶ୍ରୀ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚି ଯାଇଥାଏ
ହଁ
ସନ୍ଧ୍ୟା ପରେ ଆଉ ନିଆଁ ହବନି ଏଇଟା ଗୋଟେ ତାଙ୍କର ପରମ୍ପରା ଅଛି। ଆଉ ଘଣ୍ଟ ଘଣ୍ଟା ମୃଦଙ୍ଗ ଆଉ ଏନି ଯୋଉ ଲୋକ କୁହ ଏ ଯୋଉ ଢେଗ ସେଇଟା କହିକି ଯୋଉ ନିଜ ଧରି ଯାଆନ୍ତି ବିଭିନ୍ନ ପ୍ରକାର ସେ ଢେଗ ଯାଇକି ଢେଗ ଜାଣିଛନ୍ତି?
ହୁଁ ମୁଁ ଶୁଣିଥିଲି ମାନେ କେବେ ମନେ ନାହିଁ।
ଭଲ କଥା ନାହିଁ ସେଇଡା।
ହଁ।
ସେଇଟା କହିଲେ ହିଁ ଆମର ଜଗନ୍ନାଥ ଗଡୁଛନ୍ତି ରଥ। ଆଉ ପ୍ରତିବର୍ଷ ତ ଆମର ଏଟେ ପୁରୀରେ ରଥଯାତ ତ୍ରା ସମୟରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୁଅନ୍ତି ମାନେ ଜମା ହୁଅନ୍ତି ଏଠି। ପୁରୀରେ ରଥ ବିଢ଼ୀବା ପାଇଁ କୋଉ କୋଉ ଦେଶରୁ ଆସନ୍ତି। ପୁରୀକୁ ରଥ ବିିଢିବା ପାଇଁ। ଆଉ ତାଙ୍କର ତ ଶାନ୍ତି ଶୃଙ୍ଖଳା ସେଇଠାରେ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ପୋଲିସ ନିଯୁକ୍ତି ତି ରଖିଥାନ୍ତି।
ଆପଣଙ୍କ କେବେ ମାନେ ସୁନାବେଶ ଯୋଉ ଆଉ ମାନେ କେତେ ବେଶ ହୁଏ ସେଇଟା ଦେଖିଛନ୍ତି କେବେ? ନାଁ ନାଁ ନା। ମାନେ ଲାଇଭ ରେ ହିଁ ଦେଖିଛନ୍ତି ନାଇଁ କି?
ନାଇଁ। ଆଉ ସେ ଗୁଣ୍ଡିଚାକୁ ତ ଗଲା ପରେ ଏ ତାଙ୍କେ ମାନେ ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା ତାଙ୍କେ ତିନି ଜଣ ନଅ ଦିନ ରୁହନ୍ତି ସିଆଡ଼େ।
ହଁ।
ଏଗୁଣ୍ଡିଚା ମ ଗୁଣ୍ଡଚାରେ।
ହୁଁ
ତାପରେ ଦଶମୀ ଦିନ ଫେରି ଆସନ୍ତି ଆଉଥରେ ବାହୁଡା ଦଶମୀ ଦିନ ଯୋଉ।
ହଁ।
ତାପରେ ଆଉଥରେ ଏକାଦଶୀ ରେ ତ ସୁନାବେଶ ଜାଣିଥିବେ ଆପଣ?
ହଁ ସୁନାବେଶ।
ସୁନାବେଶ ସରିଲା ପରେ ପ୍ରଭୁଙ୍କୁ ଧରିକିରି ମନ୍ଦିର ଆଉଥରେ ପଳାନ୍ତି।
ହଁ ଲାଷ୍ଟ ରସଗୋଲା ବି ଖୁଆନ୍ତି।
ହୁଁ ମାନେ ଉଁ ଲ ଲକ୍ଷ୍ମୀ ମା ଲକ୍ଷ୍ମୀ ମା ରାଗି ଯାଆନ୍ତି ଯୋଉ
ହଁ ରାଗିକି ଥିବେ ସେତେବେଳେ ଯୋଉ ଗଲା ବେଳୁ ପ୍ରଭୁ ଜଗିକି ଥିବେ ତାଙ୍କେ। ଆସିଲେ ଏତା କରିବା ତାପରେ ଜଗନ୍ନାଥ
ତାପରେ ଜଗନ୍ନାଥ ମାହାପୁର ଯୋଉ ରସଗୋଲା ଦେବେ।
ହଁ ଲକ୍ଷ୍ମୀ ମାଙ୍କ ପାଇଁ ରସଗୋଲା ଧରିକି ଆସି ସେ ଦେବେତା ରଖି ମନ ଶାନ୍ତ କରିବା ପାଇଁ।
ହଁ।
ଆଉ କଣ ଏକ୍ସପିରିଏନ୍ସ କରିଛନ୍ତି ରଥଯାତ୍ରାରେ ତ ଲମ ଖଲିିକୋଟ ରେ?
ହୁଁ ରଥ ତ ମୁଁ ବହୁତ ଥର ଭିଡିଛି।
ହୁଁ।
ରଥଯାତ୍ରା ଏମିତି ରଥ ଟାଣନ୍ତି ମାନେ ମାନେ ତିନି ରଥ ଟାଣିଲା ଆଡୁ ହିଁ ମାନେ ଲୋକଙ୍କର ମାନେ କେମିତି କଣ ହେଇଯାଏ।
ହୁଁ। ମାନେ ବହୁତ୍ ବହୁତୁ ମାଡ ମାନେ ଖଣ୍ଡିଆ ଖାବରା ହୋଇଥାଏ ସେତଳ ବି।
ହଁ।
ହେଲେ ବି ଲୋକ ହାର୍ ମାନିନଥାନ୍ତି।
ଆ ସେତ ତ ଜଗନ୍ନାଥ ଠାକୁର୍ ଜଗନ୍ନାଥ ନାଥ- ଜଗତର ନାଥ ତା -ତା ଆଗରେ କିଏ ହାର୍ ମାନିବ।
ହୁଁ।
ଆଉ ଏମିତି ଜଗନ୍ନାଥ ମହାପ୍ରଭୁ ମାନେ ଯଉ ଭିତୁରୁ ଆ-ମନ୍ଦିର ଭିତରୁ ଆଣନ୍ତି
ହୁଁ।
ସେଇଟା ଆମେ ମାନେ ଦେଖିବାକୁ ଯାଇ ମାନେ ଗୋଟେ ଥର ମୁଁ ଯାଇଥିଲି ମାନେ ବହୁ ମନେ ସ୍ ମାହାପୁରୁ ମାନେ ଏତେ ପଣ୍ଡିତ ମାନେ ତାଙ୍କ ଧରଥାନ୍ତି ଯଉ ମାନେ ତାଙ୍କ ସେବାୟତ ମାନେ
ହୁଁ।
ମାନେ ତାକୁ ଯଉ ଧରିକି ଆସନ୍ତି ମାନେ ବାହାରକୁ ମନ୍ଦିର ଭିତରୁ
ହୁଁ।
ମାନେ ବହୁତ୍ ଭାରି ସେ ମାହା-ମାନେ ମାହାପ୍ରଭୁ। ମାନେ ଆମେ ଭାବୁ କି -ଆମେ ଭାବୁ କି ସେ ମାହାପୁରୁ ଭାରି ବୋଲି ହେଲେ ପଣ୍ଡିତମାନେ କହୁଚନ୍ତି କି ମାନେ ସେ ମାହାପୁରୁ ନିଜେ ଚାଲି କି ଆସନ୍ତି ବୋଲି।
ହୁଁ।
ମାନେ -ମାନେ ପଣ୍ଡିତ ମାନେ ସେବାୟତ୍ ସେବାୟତ ମାନେ କିଛି ଟେକି ଧରି ଆସନ୍ତିନି ମାନେ ତାଙ୍କେ ହିଁ ମାନେ ଚାଲି ଚାଲି ଝୁଲି ଝୁଲି ଆସନ୍ତି।
ଆଉ ସ୍ ଆଉ ଶେଷ କଥା ହଉଚି ଯେ ଆଉ ଏ ରଥଯାତ୍ରାରେ ଆଉ ଶେଷ ଯାତ୍ରା -ଏ ଆଉ ଶେଷ କଥା ଯେ ରଥ ଯାତ୍ରାରେ ଜାତି ଧର୍ମ ବର୍ଣ୍ଣ ବାଛ ବିଚାର କରା ହେଇନଥାଏ ତାପରେ ସମସ୍ତେ ଏକତ୍ରିତ ହୋଇ ନନ୍ଦିଘୋଷ କୁ ସଫଳ କରାନ୍ତି। ହଉ ଆମର ଏବେ ଟାଇମ୍ ହେଇଗଲାଣି ହଉ ରଖୁଚି। ୱେଲକମ୍।